ହଁ ଜୟ ଜଗନ୍ନାଥ, ଆଉ ଆଜି କା ମୁଁ
ଆଜି ଗୋଟେ ରିସେପସନ ଅଛି ତ।
ଆଚ୍ଛା, ରିସେପସନ ଆଜି ଅଛି?
ହୁଁ ପହର ଦିନ ଗୋଟେ ବାହାଘରେ ଯାଇଥିଲା ତ, ତାର ରିସେପସନ୍ ଆଜି ଅଛି। ହଁ- ହଁ- ହଁ। ନା ବାହାଘରର ମୁଁ କରିନଥିଲି ମାନେ ପୁଅ ଘରର ଯୋଉ ବାହାଘର ଯୋଉଠି ଇଏ ହଉଥିଲା ମାନେ କଣ ତାଙ୍କ ଘରର କାମ ହେଇଥିଲା, ଯୋଉ ଦି ତିନି ତଳେ ଯୋଉ ହଁ ସେଇଟା କରିଥିଲି। ଆଉ ପ୍ଲସ୍ ତାଙ୍କ ରିସେପସନ୍ ଟା, ପ୍ଲସ ରିସେପସନ୍ ଟା। କାହିଁକି ବାହାଘର ଟା ତ ଝିଅ ବାଲାଙ୍କ ଘରେ କରି କରିଥିଲେ ହଁ- ହଁ।
ସେ ରିସେପସନ୍ ମାନେ ସବୁ ସରିଗଲାଣି କାମ। ଲାଇଟ୍
ନାଇ କାମ ଚାଲିଛି, ମାନେ ହଁ ଡେକୋରେସନ ଚାଲିଛି। ଲାଇଟ୍ ଫାଇଟ୍ ଚାଲିଛି ଏବେ, ଫୁଲ ଫୁଲ ଏବେ ଲାଗିବ। କାରଣ ସେମାନେ ଲଗେଇଲା ପରେ ହଁ କାହିଁନା ଆଗ ବନ୍ଧାବନ୍ଧି ଚାଲେ ତ।
ହଁ।
ଯୋଉ ବନ୍ଧାବନ୍ଧି ସରିଲା ପରେ ଅ ଲାଇଟ୍ ଲାଗିବ, ଲାଇଟ୍ ଲାଗିଲା ପରେ ଫୁଲ ଲାଗିବ। ଏ ସରି ଫୁଲ ଲାଗିଲା ପରେ ଲାଇଟ୍ ଲାଗିବ।
ହଁ- ହଁ। ଫୁଲ କଣ ମାନେ ଇଏ ପ୍ଲାଷ୍ଟିକ ଫୁଲ ନା?
ହଁ ଆର୍ଟିଫିସିଆଲ।
ଆଚ୍ଛା।
ମାନେ କୃତ୍ରିମ ଯୋଉଟା ପ୍ଲାଷ୍ଟିକର ଆଉ।
ଷ୍ଟେଜରେ ସବୁ ଶୋ କରିବ ନାଇଁ?
ଷ୍ଟେଜରେ ଷ୍ଟେଜରେ ଗେଟରେ ଗଳି ମାନେ ଫାଷ୍ଟ ଏଣ୍ଟ୍ରାନ୍ସ ଯୋଉଟା ଗେଟ୍ ଟା ରହିବ, ସେଇଠୁ ଗୋଟେ ଆ ଅଛି ପାଖାପାଖି ସତୁରୀ ଅଶି ଫୁଟ ହବ।
ହଁ।
ସେଇଟାରେ ସଜା ହବ ଫୁଲରେ।
ହଁ ସେଟାରେ ସଜା ହବ, ପ୍ଲସ ଗୋଟେ ସେଲଫି କାଉଣ୍ଟର ହବ। ତାପରେ ଯେତିକି କାଉଣ୍ଟ ଟେବୁଲ ଲାଗିନି କି ସର୍ଭିସ୍ ପାଇଁ ମାନେ ଯୋଉଠି ଖାଇବା ପିଇବା ଥୁଆ ହବ, ସେ କାଉଣ୍ଟର ଟେବୁଲ ଉ ଉପରେ ସବୁ ସଜା ହବ, ତାପରେ ସେଲଫି କାଉଣ୍ଟର ଗୋଟେ ଲାଗିବ। ତାପରେ ଗୋଟେ ଗଜିବ, ଗଜିବ ଗୋଟେ ହବ ଯୋଉଠି ଲୋକମାନେ ମାନେ ସେ ସେଲ୍ଫି ପାଇଁ ଗୋଟେ ଷ୍ଟାଣ୍ଡ ଟେ ବନା ହବ।
ଆଉ ଆଜି ସକାଳୁ କଣ ଖାଇକି ଆସିଥିଲେ?
ଆଜି ତରକାରୀ ଟିକେ ହେଇଥିଲା, ପୁରୀ ପୁରୀ, ପୁରୀ ଛୁଆ ଖାଇବେ ବୋଲି ଟିକେ ପୁରୀ ତରକାରୀ ହେଇଥିଲା। ହ୍ୟାଲୋ
ହଁ କୁହନ୍ତୁ।
ଛୁଆ ଖାଇବେ ବୋଲି ଟିକେ ପୁରୀ ତରକାରୀ ହେଇଥିଲା।
ହଁ- ହଁ।
ଅ ମାନେ ପୁରୀ ତ ତେଲ ଏତେ ଭଲ ଲାଗେନି, ମାନେ ସକାଳୁ ଖାଇଆକୁ ବି ଏତେ ଭଲ ଲାଗେନି, କିନ୍ତୁ ଯେହେତୁ ଛୁଆଙ୍କ ପାଇଁ ହେଇଚି, ଆମେ ଖାଇଆକୁ ପଡିବ ଆଉ।
ହଁ- ହଁ ନିଶ୍ଚିନ୍ତ।
ଏକା ସାଙ୍ଗରେ ହେଉଛି ତ ଆଉ କଣ ଆଉ ହଁ ଦସ୍ତର ହବ କି ସେତିକି ହ ପୁରୀ ଛୋଲା ତରକାରୀ ହେଇଥିଲା ଟିକେ
ହଁ ହଁ ହଁ ଶୁଭଙ୍କର ତ ସେଇ ତେଲ ହଇଛି କୁରକୁରି ଆଇସ୍କ୍ରିମ୍ ଚକୋଲେଟ୍ ଏଇ ଦରକାର ଆଉ
ସେଇଗୁଡା ଖାଇକି ତ ଖାଉନାହାନ୍ତି ଜମାରୁ ଯା ଖାଉନାହାନ୍ତି ଆଉ ତାପରେ ହଁ
ଖାଦ୍ୟ ଖାଉନାହାନ୍ତି ହଁ
ହଁ
ନାଇଁ ଦେହ ଖରାପ ହଉଛି ଗୋଟା ଜଗିବେ ନା ହୁଁ
ସେମତି ଟିକେ ମାନେ ଆମ ସାନଟା ମାନେ ବଡ ତ ବୁଝିଲାଣି କିନ୍ତୁ ସାନ କୁ ଦେଖିକି ସିଏ ଆହୁରି ଛୁଆ ହେଇଯାଉଛି
ଆଉ ଭାତ ଟା କେ ତା ନା କରନ
ହ୍ୟାଲୋ
ଆଜ୍ଞା
ହ୍ୟାଲୋ
ହଁ ଭାଇ କୁହନ୍ତୁ
ଆମ ସାନ ଟା ମାନେ ଏତେ ଦୁଷ୍ଟ ମାନେ ସିଏ ଭାଇକି କହିବ ଭାଇ ଚାଲନୁ ଯିବା ଏଇଠୁ ଚିପ୍ସ ଟା ଥୁଆ ହେଇଚି ଖାଇଦବା ମାନେ ବଡ ଯେହେତୁ ବୁଝିଲାଣି କିନ୍ତୁ ତା ସାଙ୍ଗରେ ପଡିକି ସିଏ ବି ଛୁଆ ଆଉ
ହ
ଆଉ ମାଡ ଖାଇଲା ବେଳକୁ କି ନା ବଡ ଆଉ ଏଇ ଭାଇ ବା କହିଲା ମତେ ଚିପ୍ସ ଖାଇବା ପାଇଁ ମୁଁ କଣ କହିଥିଲି? ମୁଁ ଜମା କିଛି କହିନି।
ହେଁ ସାନ ଗୁଡା ଟିକେ ଚଗଲା।
ହଁ।
ବଡ ଗୁଡା ଟିକେ ଶାନ୍ତ ସାନ ଗୁଡା ଚଗଲା ସବୁରି ଘରେ ଆଉ।
ସିଏ ଯାହେଲେ ବି ମାନେ ସେଭେନ୍ ରେ ପଡିଲାଣି ନା ବାର ବର୍ଷ ହେଲାଣି।
ବୁଝିବାର ହେଲାଣି। ହଁ।
ହୁଁ। ତୋ ତେବେ ବି ସିଏ ତା ସାଙ୍ଗରେ ଛୁଆ ସିଏ ବି କହୁଛି ମୁଁ ଚିପ୍ସ ଖାଇବି। ମତେ ଦଶ ଟଙ୍କା ଦିଅ ମୁଁ ଚିପ୍ସ ଖାଇକି ଆସିବି ଆରେ ତୁ କଣ ଚିପ୍ସ ଖାଇବୁ?
ହଁ।
ଆଉ ସେଇଗୁଡା ଖାଇକି ମାନେ ଟୋଟାଲି ନା ଭାତ ଖାଉଛି ନା
ହଁ ହୋଁ।
ଆଁ
ମାଡ ହୁଏନି? ଛୁଆଙ୍କୁ ମାମା ମାରନ୍ତିନି?
ଜାଗା କରୁଥିଲ ମାନେ ଆମେ ତ ଘର ର ବଉ ହଲୋ ନା।
କଣ କହିଲେ?
ଆମେ ତ ଘରେ ଏତେ ସମୟ ରହୁନୁ ନା ସେବେ ବି ହଁ। ହଉନଥିବ କଣ ମ ବିନା ମାଡରେ କ ଖାଲି ସାନଟୋ ହଉନଥିବ ବୋଧେ ମୁଁ ଭାବୁଛି କାହିଁକିନା ବହୁତ ସାନ ଅଛି ତ।
ହଁ ହଁ ହଁ।
ତିନି ଚାରି ବର୍ଷ ହେଇଛି। ମାନେ ବହୁତ ଥିବ କିନ୍ତୁ ମୋ ସାମ୍ନାରେ ମୁଁ ଦେଖିବାର କେ ପାଇନି। ଆଉ ତା ଦେହରେ ମାନେ ହା- ହା
ଦେଖିଲେ ଦେଖିଲେ ଭାଉଜ ଭାଉଜଙ୍କୁ ପାଟି କରନ୍ତି?
ନାଇଁ ନାଇଁ ମାନେ ମୋ ସାମ୍ନାରେ କେବେ ହେଇ ନାଇଁ।
ହେଁ-ହଁ
ମାନେ ହଉଥିବ ହଉନଥିବ କେମିତି ହଉଥିବ ଜେ କିନ୍ତୁ ମୋ ସାମ୍ନରେ ହେଇନି।
ଆଚ୍ଛା ହଁ।
କାଇଁନା ସେଟିକେ ବେଶି ବୁଝିଆ ସୁୁଝିଆ ବାଲା ମାନେ ଟିକେ ବେଶୀ ଏ ହେଇ ଜାନ୍ତିନି କି ଖେଳି ଖାଲି ଖେଡି ହଁ ହୁଁ। ଆମେ ତ ଏତେ ସମୟ ରହିପାରୁନୁ ସେଥିପାଇଁ ହଁ ହଁ ମୁଁ କାଲି ପୁରା ହଁ ହଁ କାଲି ବୋଧେ ଆପଣଙ୍କ ସାଂଗରେ ଗ ତାଲା ନେଇକି ଯାଇଥିଲି ବୋଧେ ବାହାରେ ଗୁପଚୁପ ଉଚୁପ ଖାଇବା ପାଇଁ ଯାଇଥିଲେ।
ହଁ ହଁ ହଁ ଭାଉଜ ଯାଇଥିଲେ?
ନାଇଁ ନାଇ ବାଉଜ ଯାଇ ନଥିଲେ ଛୁଆଙ୍କୁ ମୁଁ
ହୁଁ ହୁଁ ହୁଁ। ଆଉ ରାଉରକେଲାରେ ଦଶହରା ବଧେ ଭଲ ହୁଏ ନାଇ?
ବହୁତ ବଢିଆ ବହୁତ ବଢିଆ ହୁଏ। କାଇଁନା ଶହେ-ଏ-ଏ ଚଉଷଠି ଟା ମେଢ ହୁଏ। ହଁ ହଁ ହଁ।
ହୁଁ ହୁଁ। ଆଉ କଣ ହୁଏ ଦଶହରା ଆଉ କଣ?
ଉଁ ଆମର ଦଶହରା ହୁଏ ଏଇ ଯୋଉ ଗଣେଶ ପୂଜା ଟା ବି ବଡ ହୁଏ।
ହଁ।
ଗଣେଶ ପୂଜାରେ ଯଦି ଛୋଟ ବଡ ମିଶାଇବେ
କେତେ ଶୁବୁନି।
ସାତଶ, ଆଠଶ।
ସାତଶ ଆଠଶ ମାନେ ମୂର୍ତ୍ତି।
ନା କାହିଁକି ନା ଗଣେଶ ପୂଜା ତ ଛୁଆଙ୍କର ନା ମାନେ ଛୁଆ ବି ଇଏ କରୁଛନ୍ତି। କିନ୍ତୁ ବସେଇବାକୁ ତ ଗୋଟେ ଜାଗାରେ ଯିବେ ନା। ଭସାଣି ଯଉ ହୁଏ ଭସାଣୀ ତ ଗୋଟେ ଜାଗା ବୁ ଯିବେ ଯାହେଲେ ବି ସେ ଛୋଟ ହଉ ବଡ ହଉ।
ହଁ, ହଁ, ହଁ, ହଁ।
ତ ସେଥିପାଇଁ। ବଡ ସେଇ ଶହେ ପାଖାପାଖି ହଉଥବେ ଆଉ।
ଆଜ୍ଞା।
କାହିଁକି ନା ବଡ ଜଉଗୁଡା ବଡ ପେଣ୍ଡେଲରେ ଯୋଉଗୁଡା ହୁଏ। ସେଇଟା ଶହେ ପାଖାପାଖି ହଉଥିବ।
ଆଚ୍ଛା।
ଆ ଛୋଟ ବଡ ମିଶିଲେ ସାତଶହ ଆଠଶହ ହେବେ ଆଉ।
ଆଉ ବଢିଆ ଲାଗୁଥିବ ଯେତେବେଳେ ଭସାଣି ହଉଥିବେ ବଢିଆ ଲାଗୁଥିବ।
ଆମେ କାହିଁକି ଵ ଖୁସି ଯେ ମାନେ କାମ ତ ହବ ନା ଆମର। ଯେତେ ପୂଜା ହେଲେ ଆମ ଆମର ତ କାମ ନା ସେଟା।
ହଁ, ହଁ।
ହୁଁ।
ଆଚ୍ଛା ହଁ, ହଁ ଆପଣଙ୍କର କାମ ରହୁଥିବ ନାଇଁ ହଁ, ହଁ ମୁଁ ଭୁଲି ଯାଇ ବୁଝିପାରିଲିନି ହଁ ଭଲ ଆଉ ସରସ୍ଵତୀ ପୂଜା।
ଫୁଲ ତ ଲାଗିବ ଆଁ ସରସ୍ଵତୀ ପୂଜା ବି ହୁଏ ସେ ତ ଘରେ ଘରେ
ଆଉ ବିଶ୍ୱକର୍ମା ପୂଜା।
ହାଲୋ ହଁ ମୁଁ କିହିଲି ବିଶ୍ୱକର୍ମା ପୂଜା।
ବିଶ୍ୱକର୍ମା ପୂଜା ଟା ଆଗରୁ ଆମର ଏପଟେ ମେନ୍ ହଉଥିଲା। ହୁଁ ଏବେ କଣ ନା ବହୁତ ସାରା ଉଁ ହଁ। ପ୍ଲାଣ୍ଟ ମାନେ ବନ୍ଦ ହେଇଗଲାଣି ଗମେଣ୍ଟ ବନ୍ଦ କରୁନି ଆକଚୁଆଲି ଏପଟ ଏଇଟା ହଉଛି ମାଇନ୍ସ ଏରିଆ ଟା ନା ନାଇଁ ନାଇଁ ମାଇନ୍ସ ଏରିଆ ଟା। ତ ମାଇନ୍ସ ଏରିଆ ରୁ ଯଦି ସବୁ ଖୋଳିଦବା ଆମେ ହାଲୋ।
ହଁ।
ଯଦି ସବୁ ମାଇନ୍ସ ଖୋଳା ହେଇଯିବ।
ହଁ।
ତ ଉ ହଁ ତା ଦେହରେ ଚୋରି ବି ବଢି ଯାଉଛି ନା।
ହଁ, ହଁ, ହଁ।
ଯଦି ଜଣେ ଗମେଣ୍ଟ ରୟାଲଟି ଦେଇକି ମାଇନ୍ସ ରୁ ଖୋଳନ୍ତା ତା ତାହେଲେ ଗମେଣ୍ଟ କୁ ବି କିଛି ପଇସା ମିଳନ୍ତା ପ୍ଲସ୍ ଲୋକ ଚାଲନ୍ତେ ମାନେ ପ୍ଲାଣ୍ଟ ବଢନ୍ତା କିନ୍ତୁ ଯେହେତୁ ଚୋରି ହେଇଯାଉଛି ମାନେ ମାଇନ୍ସ କୁ ଚୋରାରେ ନେଇକି ପଳେଇ ଆସୁଛନ୍ତି ଲୋକ।
ଆଜ୍ଞା।
କି ପ୍ଲାଣ୍ଟ ମାନଙ୍କୁ ବିକି ଦଉଚନ୍ତି ତ
ହୁଁ।
ରାଜସ୍ୱ ଟା ତ କମି ଯାଉଛି ନା।
ହୁଁ ହୁଁ ହୁଁ।
ସେଥିପାଇଁ ଯେତେବେଳେ ଚେକିଂ ଚାଲିଲା ଧରପଗଡ଼ ଚାଲିଲା।
ହୁଁ
ଯୋଉମାନଙ୍କୁ କୁହାହେଲେ ଏକ ନମ୍ବରରେ ମାଲ ଆଣନ୍ତୁ ସିଏ ତ ଟୋଟାଲି କରି ପାରିବେନି କାହିଁକି ନା ସେମାନେ ତ ଦୁଇ ନମ୍ବର ମୂଳରୁୁ ଆଦତ୍ ହେଇଯାଇଛି।
କେହି କରିପାରିବେନି।
ମାନେ ଯିଏ ଦଶ ଟଙ୍କାରେ କିଣିକି ଶହେ ଟଙ୍କାରେ ବିକୁଥିଲା ସିଏ ଏବେ ଷାଠି ଟଙ୍କାରେ କିଣିକି ଶହେ ଟଙ୍କାରେ ବିକିବ କି?
ନା।
ତ ସେ ସେଥିପାଇଁ ସେମାନେ ସେଥିପାଇଁ ପ୍ଲାଣ୍ଟ ବନ୍ଦ କରିବାକୁ ପଡିଲା ସେମାନଙ୍କୁ।
ବ ସେଥି ପାଇଁ ବହୁତ। ଗୁଡ଼ା ସ୍ପଞ୍ଜାରନ୍ ପ୍ଲାଣ୍ଟ ଯେହେତୁ ବନ୍ଦ ହେଇଗଲା ନହେଲେ ଏପଟେ କିଛି ନହେଲେ ବି ଛୋଟ ବଡ଼ ହେଇକି ଷାଠିଏ ସତୁରି ଖଣ୍ଡେ ସ୍ପ୍ଜର ପ୍ଲାଣ୍ଟ ଥିଲା ଯୋଉଟା ବନ୍ଦ ହେଇଗଲା।
ଆଜ୍ଞା।
ତ ତା ସକାଶେ ବାବନ୍ତୁ ଷାଠିଏ ସତୁରଟା ବନ୍ଦ ହେଲା ମାନେ ପାଖାପାଖି ସେ ଲୋକେ ଲୋକ ତ ଦି ଚାରି ଲକ୍ଷ ଲୋକ ଯଦି ହେଲପର୍ ହେବେ। ତାଙ୍କ ପଇସା ଥିଲେ ତ କିଏ ପୂଜା ବନେଇବ କି କଣ ବନେଇବ?
ହଁ ଆଉ ଏତେ ସାରା ଲୋକ କଣ କୁହନା କଣ ହଁ।
ଆଉ ପ୍ଲାଣ୍ଟ ନାହିଁ ଯୋଉ ଠି ଆଉ ସିଏ ସେଠି ଉ ବିଶ୍ଵକର୍ମା ପୂଜା କୋଉଠୁ ଜୋରରେ ହବ।
ହଁ ହଁ ହଁ ହଁ।
ଖାଲି ଏବେ କଣ ଖାଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଉପରେ ସେମାନେ
ଆ ହା।
ଏବେ ଆସିଛି କଣ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ର ଟିକେ ଏକ୍ପପାନସନ୍ ପାଇଁ।
ହଁ ହଁ ହଁ।
ତ ସେଇଟା ହେଲା ପରେ ଲୋକ ଆଉ ଟିକେ ଇଏ ହେବେ ଆଉ।
ଓହୋ। ଆଚ୍ଛା।
ଠିକ ଅଛିି ଠିକ୍ ହ ହ। ଆଜ୍ଞାଜ୍।